ହ୍ୟାଲୋ।
ହ୍ୟାଲୋ ହଁ ମୁଁ କହିଲି କଉ ସା କୋଉଥିର ତୋର ଦରକାର କି ଆଡ କରିବାକୁ ପଡିବ କୋଉ କୋଉ ଜବ୍ ପାଇଁ?
ମୋର ହ୍ୟାଲୋ
ମୁଁ କହିଲି ଯୋଉ ସାର୍ଟିଫିକେଟ ଆଡ କରିବା କଥା କହୁଥିଲୁ ସେଟା କୋଉ ଜବ ପାଇଁ ଦର କାର ସାର୍ଟିଫିକଟ ଆଡ କରିଆ ନିହାତି ଦରକାର।
ଏଇ ବିପେଡ
ବି ପେଡ
ହଁ ପି ଟି ପି ଟିି।
ଆଚ୍ଛା ଆଚ୍ଛା ହଁ ହଁ। ଆ ସେଟା ତ ଯେତେବେଳେ ରିକ୍ରୁରଟମେଣ୍ଟ ବାହାରିଲା ପରେ ଯେତେବେଳେ ଭେରିଫିକେସନ ଟାଇମଟା ଦରକାର ହବ ନାଇ କି?
ହଁ ଆଗରୁ କରିଦବା ଭଲ ଆଉ କାହିଁକି ନା ସେତେବେଳେ ସଫ୍ଟୱୋର କ କଣ ହଉଥିବ କେତେବେଳେ ଡାଉନ ହଉଥିବ ନୂଆ ନିୟମ ବାହାରୁଚି ଗମେଣ୍ଟ ର ଆମେ କେମିତି କଣ କରିବା। ଆମେ ଯଦି ଆଗରୁ କରିଦେଇଥିବା ସେତେବେଳେ ଆଉ କିଛି ଥିଲା ନାଇଁ କିଛି ମା ରେ ନୂଆ ଆଇଡିଆ ବାହାର କଲା। କିଛି ପରସେଣ୍ଟେଜ ଆଡ୍ ହବ କିନ୍ତୁ ଯଦି ଆମେ ମୂଳରୁ ନ କରିଥାଏ। ତେଣୁ ଆହୁଳି କଣ ନିୟମ ସବୁବେଳେ ଏ ଚେଞ୍ଜ ହୋଉଚିନା ରୁଲସ୍ ଟା।
ହଁ ହଁ ସେଟା ଆଗରୁ କରିଦବାଟା ବି ବେଟର ହବ। ତାପରେ ଦେଖିବୁ ଏଥର ଯଦି ଏଡିଟ୍ ଅପସନ ଥିବ ତାହେଲେ ଏଡିଟ୍ କରିକି ଆଡ କରିହବ। ନହେଲେ
ଯୋଉଟା କହିଲୁ ଠିକ୍ କଥା ଏଡିଟ ଯଦି ତି ମନେକର ରେ ନେଖିଥବ ଯିଏ ସାଇଟିରେ ଖୋଲିଲେ ଲେଖିଦବ ଯଦି ଆଡ ୟୋର ନିଉ ସାର୍ଟିଫିକେଟ୍। କି ଆଡ କରିବା ପାଇଁ ସେଟାକୁ ଆଡ ମାରିଦେଲେ ସେ ମାଗିବ ପିଡିଏଫଟା। ମୁଁ ତୋର ଆଡ୍ କରିଦେଲି ସେ ମତେ ପିଡିଏଫ୍ ମାଗିଲା। ବୁଝିପାଇଲୁ ଆଉ ମତେ ପିଡିଏଫ୍ ମାଗିଲେ ମୁଁ ସେଠି ସ୍କାନ କରିକି ଯେତିକି ଏମ୍ବି ନବା କଥା ଦେଇଦେ‌ମି ହେଇଗଲା ଆଉ କଣ।
ହଁ ସେଇ ଅପସନ୍ ଟା ବାକି ଥିବା ଦରକାର। ଅପସନ୍ ଯଦି ସେଟି ନ ଥିବ ନା ମତେ ଲାଗୁଚି କି ସେ ଯୋଉ ତୁ ଯୋଉ କରିଚୁ ରେଡି ରେଜିଷ୍ଟ୍ରେସନଟା ତାକୁ ଡିଲିଟ୍ କରିକି ଆଉ ଥରେ କରିବାକୁ ପଡିବ ବୋଧେ।
ହ।
ହେଲାକି ଯଦି ଏଡିଟ୍ ଅପସନ୍ ନଥିବ ଯଦି ଆଡ୍ କରିବା ପାଇଁ ଅପସନ୍ ନଥିବ ତାହେଲେ ତା ତ ଭେଲିଡିଟି ସରିବା ପୂର୍ବରୁ ବି ହେଲା କି ଆଉ ତାକୁ ସମ୍ପୂର୍ଣ୍ଣ ତାକୁ ସେଟାକୁ ଡିଲିଟ୍ କରିକି ତାକୁ ଆଉ ଥରେ ଯେତିକି ସବୁ ସା ର୍ଟିଫିକେଟ୍ ନୂଆ ରେଜିଷ୍ଟ୍ରେସନ ହବ ଆଉ।
ଓହୋ ତୋର ସରିଯାଇଚି ଭାଲିଡିଟି?
ମୁଁ ଦେଖିଥିଲି ମୋର କେବେ ଅଣତିରିଶ ନା କଣ ଅଛି। ଅଣତିରିଶରେ ଅଛି ମୁଁ ଆଉ ଦେଖିନି ସେଟା ଦେଖିଲେ ଜଣାପଡିବ। ମୁଁ ବି ସେ ଏ ଯୋଉ ଆମର ବିଏଡ୍ ସାର୍ଟିଫିକେଟ୍ ଟା ମୁଁ ଆଡ୍ କରିନି ସେଥିରେ।
ଦେଖିଆ ଆଡ୍ ଦେ ମୁଁ ମଝିରେ କରିଥିଲି ତ ଆ ଯୋଉ ରିନୁ ରିନୁଟା ତ ଏବେ ସ‌ଁ ଅଣତିରିଶ ପର୍ଯ୍ୟନ୍ତ ଅ ଛି ନା କଣ ଅଣତିରିଶ ପର୍ଯ୍ୟନ୍ତ ଅଛି ଭଳିଆ ଲାଗୁଚି।
ଏସି ଏସ୍ ଏସ୍ ଡି ଟା କଥା କଣ ହେଲା।
ଏସ୍ ଏସ୍ ଡି କଥାଟା କଣ ହେଇଚି ନା ସେ ସବୁ ସେବକ ସେବିକା ପିଲାଙ୍କର ସେ ସବୁ କେୱାଇସି କରିଦେଇଚନ୍ତି।
କେସେ କଲେ ତାଙ୍କର ଏଟା ସେଟା ସେବକ ସେବିକା ନା ଆଉ ତମର ଡିପ୍ ପୋଷ୍ଟିଙ୍ଗ ତ ଗୋଟେ ଜାଗାରେ ହବ। ହେରା ସେବକ ସେବିକା ଟା ଅଲଗା ରହୁଚି। ତମଡ ରହୁଚି‌
ଅଲଗାର ଅଛି ହଁ ତ ସେ ଏଇ ଭିତରେ ହଁ ଏଇ ଭିତରେ ସିଏ ଇଏ କରିବେ। ମାନେ କେୱାଇସିଟା ହାୟା-ହାୟରିଂ କରିକି ଆଉ ବୋଧେ ମତେ ଲାଗୁଚି ଏଇ ଜୁଲାଇ କି ଜୁନ ଲାଷ୍ଟ କିମ୍ବା ଜୁଲାଇ ଫାଷ୍ଟ ଉଇକିରେ ଆ ବୋଧେ ଆ ସେ ହଁ। ସେ ବାହାର କରିଦେବେ ଯୋଉ ମେରିଟ୍ ଲିଷ୍ଟଟା ଆଉ।
ହଁ ମେରିଟ୍ ଲିଷ୍ଟ ଭାହାର କରି ଦେଇକି ଫାଇନାଲ୍ ପ୍ରୋଭିଜିନାଲ୍ ଲିଷ୍ଟଟା ବା‌ହାର କରିଦେଇକି। ତାପରେ ତମକୁ ଯୋଉ ଡି ଷ୍ଟ୍ରିଡ୍ ତମର ହେଇଥିବ ସେ ସେ ଡିଓ ଅଫିସ୍ ଷ୍ଟକ୍ ହେଇକି ତାକୁ ଏଞ୍ଜୟ ଇଏ କରିବାକୁ ଦବ ଆଉ।
ହଁ। ସେଇୟା କରିବ ସେ ଡିଷ୍ଟ୍ରିକ କୁ ବି ଯିବାକୁ ପଡିବ। ମୋରୋ ତ କନ୍ଧମାଳ ଦେଇ ଦେଇଛି। କନ୍ଧମାଳ ଦେଖିଆ ପିଲା ସାଙ୍ଗ ପିଲା କିଏ ଅଛନ୍ତି। ହଁ ଫୁଲବାଣୀ ପା।
କନ୍ଧମାଳ ହଳଦୀ ଫେମସ୍।
ହଁ ହଳଦୀ ଫେମସ୍ ସେ ସବୁ ଯେତୋବୋଳା ହୁଏନି କି ଯୋଉ ଆମର ଭୁବନେଶ୍ୱରରେ ଯୋଉ ଅଁ ଆଦିବାସୀ ମେଳା ସେଇଥିରେ ସବୁ ଆଣନ୍ତି ସବୁ କନ୍ଧମାଳ ହଳଦୀ ସେ ସବୁ ଆଣନ୍ତି। ପିଓର ହଳଦୀ ହଁ ସବୁ ପାଉଟର ଫର୍ମରେ ସେ ସବୁ ଗୁଣ୍ଡ କରିକି ଆଣିଥାନ୍ତି ସବୁ।
କନ୍ଧମାଳରେ ହୋଉ ଯିବା ଦେଖିବା ବୁଲି
ହଁ ସେଠି ଜବ୍ ହେଲେ ବେଟର ହବ ସ୍ୟାଡେ ବୁଲାବୁଲି କରିବା ଭଲ ଭଲ ଜେଗା ଅଛି ସବୁ ପାହାଡ଼ ଜେଗା।
ଯୋଉ ଆମର ଟ୍ରାନ୍ସପୋର୍ ପାଇଁ ଆମର ଯୋଉ ଗମେଣ୍ଟ ଜବ ପାଇଁ
ହଁ।
ସେ ସବୁ ଟ୍ରାନ୍ସପୋର ପାଇଁ ଆଉ କଣ ସବୁ ଆପ୍ଲାଇ କରୁଚନ୍ତି ମାନେ ପଶ୍ଚିମ ଓଡିଶାରୁ ଏପଟକୁ ଆସିବା ପାଇଁ। ଯଦି କରୁଚନ୍ତି ସେପଟ ସେପଟ ଯୋଉ ପୁଷ୍ଟିଙ୍ଗି ସବୁ ଫା ହଁ ମାନେ ଏଇ ଯୋଉ ପଶ୍ଚିମ ଓଡିଶା ଯୋଉଗୁଡା ରହିଲା ପଶ୍ଚିମ ଓଡିଶ ଟ୍ରାନ୍ସଫୋର କରିବା ପାଇଁ ଏଁ ସେମାନେ ସମେସ୍ତେ ଆପ୍ଲାଏ କରୁଚନ୍ତି ଗମେଣ୍ଟ କହିଚି ଯେ ଯୋଉମାନେ ଆପ୍ଲାଇ କରୁଚ ସେପଟ ଏରିଆରେ ଫିର୍ ପୋଷ୍ଟୀଙ୍ଗି କିଏ ହବ।
ହଁ ହଁ ଠିକ୍ ଠି ଫାଙ୍କା ହେଇଯିବ ହଁ।
ସିଏ କହିଲା ଦେଖିକି ସମସ୍ତେ ଇସୁ ଦେଇଚନ୍ତି ଯେ ମେଡିକାଲ୍ ଇସୁ ହେଲା। ମାନେ ଟ୍ରାନ୍ସଫୋର୍ କରିବୁ କଣ ପାଇଁ ତା ଇସୁ ଟା କଣ।
ଇସୁ ଟା କଁ ପାଇଁ କଣ ଇସ୍
ମନେ କର ମୋରୋ ଘର ପ୍ରୋବ୍ଲେମ। ସମତେ ଡିଫ୍ରେଣ୍ଟ ଡିଫ୍ରେଣ୍ଟ କରିବା କଥା ତାଙ୍କର ମେଜର ରେ ଲେଖିଚନ୍ତି ବେଶୀ ହେଲ୍ଥ ପ୍ରୋବ୍ଲେମ୍ ହେଲା।
ହଁ।
କି କମ୍ୟୁନିକେସନ୍ ଲେଖିବ ଜଣେ ଅଲଗା କି ଆଉ ଜଣେ ଲେଖିବ ମୋ ଦିହ ପ୍ରୋବ୍ଲେମ୍ ମାନେ ଆ ତମର ଲିଷ୍ଟ ବାହାର କରିଦେଲା ଗମେଟେ ତାକୁ ନିୟୁଜରେ ଆଲାଉଟ୍ କରିଦେଲା କାଲି ଦେଖିଛୁ ନା।
ନିୟୁଜରେ କାଲି ବାହାର କରିଦେଇଚିଟ ଯାଇପାରିବେନି ସମେସ୍ତେ ଦେଇ ଚେନ୍ତି ଯେ ମେଡିକାଲ୍ ଇଫେକ୍ଟ ସିଏ କହିଲା ଯେ ମେଡିକାଲ ଆଇ ଏସ୍ ମଲେ ସମେସ୍ତେ ଆଉ ବୁଝିପାଇଲୁ।
ହଁ ହଁ। ସବୁ ଡିଫରେଣ୍ଟ୍ ଅଲଗା ଅଲଗା ଦେଲେ ବେଟର୍ ଭଲ ହେଇଥାନ୍ତା।
ହଁ।
ଆଉ ସେମାନେ ଗୋଟିଏ ପ୍ରୋବ୍ଲେମ ଟା ଦେଇଚନ୍ତି ନା ସମସ୍ତେ।
ବାସ୍ ସେଇଟା ପ୍ରୋବ୍ଲେମ ହେଲା ଭାଇ ଦେଖେ ମନେକର ଗୋଟେ କ ଆମେ କାମ କରୁଚୁ ଗୋଟେ ଜାଗାରେ ହେଲା।
ହଁ।
କି ସ୍କୁଲରେ ଆମେ ପଢୁଛୁ ସ୍କୁଲ ପଢିଲା ବେଳେ ଆମେ ଧର ଦଶ ଜଣ ଆଜି ଆବସେଣ୍ଟ ରହିବା। ହେଲା ବୁଝିପାଇଲ ଆମେ ଦଶ ଜଣ ଆବସେଣ୍ଟ ରହିବା ସେଠି ଆପ୍ଲିକେସନ୍ ଲେଖିବା ସମିସ୍ତେ କଁ ଦିହ ଖରାପେ। କଥାଟା ବୁଝି ହେଡମାଷ୍ଟର ସେଠି କଁ କହିବ କହିବ କଁ ତମର ଏକା ବୋଳେ ଦଶ ଜଣଙ୍କ ଦିହ ଖରାପ ମିଛ କୋହୁଚ ଦି ଦି ଜଣଙ୍କୁ ଛାଡିବ କି ଜଣଙ୍କୁ ଛାଡିବ ତମେ ସବୁ ରୁହ।
ହଁ ସେଇଆ କରିବ ଆଉ।
ଲେଖିବ ମୋ ଭାଇ ଦିହ ଖରାପ। କିଏ ଲେଖିବ ମୋ ଦିହ ଖରାପ କିଏ ଲେଖିବ ମୁଁ ବନ୍ଧୁ ଘରୁକୁ ଯିବି। କିଏ ଲେଖିବ ମୁଁ ଭୋଜି ହଉଚି ଗୋଟେ ବନ୍ଧୁ ଘରୁକୁ ଯିଆକୁ ପଡିବ। ଆ ଡିଫରେଣ୍ଟ୍ ଡିଫରେଣ୍ଟ୍ ଲେଖିଲେ ସିଏ କଁ ଛୁଟି ମନା କରିବେ କି।
ନା ନା।
ଆଉ ସ୍ ଏ କି ଆମର ଚାଷ କାମ ହଉଚି ମୋ ବାପା ନାହାନ୍ତି ଦେହ ଖରାପ ଅଛି ମୁଁ ଟିକେ ଯିବି। ସେଥିପାଇଁ କେଇ ଛାଡିବେନି ସେଟା ରିଜିନଟା ସମେସ୍ତେ ଯ ଦି ଅଲଗା ଅଲଗା ଲେଖିଲେ ସେଟା ସିଏ କଣ ତାକୁ ସ୍ ମାନେ ଇଏ କରିବା ପାଇଁ ମାନେ ଭିଜିଟ୍ କରିବା ପାଇଁ ବୋହୁତ କମ୍ ସମୟ ଲାଗିବ। ଆଉ ତମେ ଯଦି ସମେସ୍ତେ ଗୋଟିଏ ଇସ୍ୟୁ ଦେଇଚନ୍ତି ମେଡିକାଲ ପ୍ରୋବ୍ଲେମ୍। କାଲି ନ୍ୟୁଜୁ ବା ଦେଖଉଥେଲା ଓ ଟିଭିରେ ପୁରା ଫଣ୍ଟ୍ ନ୍ୟୁଜୁରେ ଦେଲା ଏମାନେ ଛଅଶ କେତେ ଆପଲାଏଡ୍ କରିଚନ୍ତି ମାନେ ଟ୍ରାନ୍ସଫର୍ କରିକି ଏ ଠିକି ଆସିବା ପାଇଁ ଛଅଶ।
ହଁ ହଁ ହଁ ମୁଁ ବି ଦେଖିଥିଲି ସେଇ ସେଇ ନ୍ୟୁଜରେ ହିଁ ଦେଖିଥିଲି। ଆରେ ତାପରେ ସେ ଏକା ସାଙ୍ଗେରେ ଉଁ ଧରା ଯାଉ ଅଲଗା ଡିଷ୍ଟିକି ଧରା ଯୋଉ ପିଲା ଯଦି ଯାଇଥିବେ ଯଦି ଜବରେ ଯୋଉମାନେ ସବୁ ଟିଚରମାନେ ଆଉ ପାଣି ବି ପ୍ରୋବ୍ଲେମ୍ ହେଇପାରେ ଯଦି ଧରାଯାଉ ସିଏ ବି ଗୋଟେ ବୁ କାରଣ ହେଇଯିବ ନାଇଁ କି ଯେହେତୁ ତମ୍ ମେ ନୂଆ ଜାଗାକୁ ଗଲ ମାନେ
ହଁ କହିବ ହଁ ମୋର ପାଣି ପ୍ରୋବ୍ଲେମ୍ ହଉଚି କିଏ କହିବ ମୋର କମ୍ୟୁନିକେସନ୍ ପ୍ରୋବ୍ଲେମ୍। କିଏ କହିବ ମୋର ବାପା ମା ଏକାଟିଆ ଅଛନ୍ତି ମା ନାଆନ୍ତି। ମୁଁ ଏକାଟିଆ ରହିଆକୁ ପଡେ କଁ ମ ଗମେଣ୍ଟେ ତାକୁ କଁ ବିଦା କରିଦବ। ମୁଁ ଆମ ସାଙ୍ଗଟା ଯୋଉ ରାୟଗଡା ଶୁଣୁ ଆମ ସାଙ୍ଗଟା ରାୟଗଡ ଅଛି ସିଏ ଆପ୍ଲାଏ ଦେଇଚି ହେଁ ଆଉ କେଇଟା ସାଙ୍ଗଟା ପାଇଥିଲେ ସବୁ ଯେ ଟି କୋରାପୁଟୁ ସିଏ ଯୋଉ ମୁ ଖ୍ୟମନ୍ତ୍ରୀ ଅଭିଯୋଗ ହେଲାନି ସେଇଥେରେ ପଳି ଆଇଚନ୍ତିି ପ୍ରାୟେ। ତାପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ବନ୍ଦ ହେଇଗଲା। ତାପରେ ଏବେ କରିଛି ଯେ ଯୋଉମାନେ ଟ୍ରାନ୍ସଫର୍ କରି ହବ ମ୍ୟୁଚୁଆଲ୍ ଟ୍ରାନ୍ସଫର୍ କରିକି ହେଇପାରିବ। ଆମ ଗୋଟେ ସାଙ୍ଗଟା ସେଇ ବା କହୁଚି ଆମ ଗୋଟେ ସାଙ୍ଗଟା ଏଲ୍ ଟି ଆର୍ ଆର୍ଟସ୍ ପାଇଥିଲା ଆର୍ ଏଚ୍ ଟି ପାଇଥିଲା ସିଏ ପାଇଲା କୋଉଠି ସେଇ କନ୍ଧମାଳରେ ଜାଣିଲୁ ଫୁଲବାଣୀ ସିଏ ପାଇଚିଲା ଏ ଏ ମୁଖ୍ୟମନ୍ତ୍ରୀ ଅଭିଯୋଗରେ ତାଙ୍କର ମ୍ୟୁଚୁଆଲ୍ ଟ୍ରାନ୍ସଫର୍ ହେଲା କଣ ଆମ ଏପଟ ଡିଷ୍ଟିକି ପିଲା ସେଠିକା ଥିଲା ଏପଟ ଡିଷ୍ଟିକି ପିଲା ସେପଟେ ଥିଲା। ସିଏ ଯୋଉଟି ମାନେ ଟିଚର୍ ଅଛି ସେ ଗାଁରେ ଗୋଟେ ଝିଅଟା ଚାକିରି ପାଇଥିଲା ଆମ ଇଆଡେ ବୁଝିପାଇଲୁ।
ହଁ।
ସେ ଯୋଉ ଗାଁରେ ବୁଝିପାଇଲୁ ସିଏ ଦି ପାଇଲା ତାକୁ ସୁବିଧା ହେଇଗଲା କହିଲା ଆଉ ତମେ କାହାକୁ କହିବନି ମତେ କହିବ ଆଉ ମୁଁ ମୋର ଆମ ସିଆଡୁ ପଳେଇବି ତମେ ପଳେଇ ଆସ ଅଲଟରନେଟିଭ୍ ହେଇଗଲା ଗମେଣ୍ଟ୍ ଚାହୁଁଛି ମ୍ୟୁଚୁଆଲ୍ ଟ୍ରାନ୍ସପୋର୍ଟଟା ଅଟୋମେଟିକ୍ ହବ ଜଣେ ତାଙ୍କ ଲୋକ ସେଠିକି ଗଲା ଆମ ଲୋକ ଏଠିକି ଆଇଲା।
ହଁ ସେଇଟା ସେଟା ଚାଲିଚି ହଁ ମ୍ୟୁ ଚୁଆଲ୍ ସେମିତି ମିଳିଲେ ଧରା ଯାଉ ତୋ ଡିଷ୍ଟିକରେ କିଏ ଅଛି କି ତୋ ଏରିଆରେ କିଏ ଅଛି ତୁ ଯଦି ସେଇ ଏରିଆ ଯଦି ସେ ପିଲାର ଥିବ କିଏ ସେମିତି ଯଦି ସେ କଥାବାର୍ତ୍ତା ହେଇକି ପିଲା ଯଦି ସେମିତି ମିଳିଯିବେ ତାହେଲେ ମ୍ୟୁଚୁଆଲଟା କରନ୍ତି ସବୁ। ଅଦଳ ବଦଳ ଚେଞ୍ଜେସ୍ ହବ ଆଉ ଅଦଳ ବଦଳ ହେଇକି ସବୁ ଯାଆନ୍ତି। ଆଉ ଯଦି ମ୍ୟୁଚୁଆଲ୍ ଯଦି ସେମିତି ପିଲା କିଏ ନ ମିଳିଲେ ତ କଁ କରିବୁ ବାଧ୍ୟ ରହିଆକୁ। ହଁ ସେଇଥିପାଇଁ ଆକ୍ଚୁଆଲି ଅଲଗା ଅଲଗା ଡିଷ୍ଟିକିରେ ରହିଲା କଣ କି ସେଇ ପାଣି ଫାଣି ପ୍ରୋବ୍ଲେମ୍।
ନା ନା ଗମେଣ୍ଟେ ଗମେଣ୍ଟେ ଭୁଲ୍ କଲା କଣ ଆଗେ ଏ କହିଥେଲା ଡିଷ୍ଟିକି ଚଏସ୍ ମାର ସେଇ ଅନୁସାରେ ସିଲେକ୍ସନ ହବ। ଆମର ତ ହେଇଯାଇଥାନ୍ତା ମୋର କୋଟାପୁଟରେ ହେଇକି ଥୁଆ ଯେତିକି ମାର୍କ ଥିଲା ବୁଝିପାଇଲୁ।
ହଁ।
ତାପରେ କଇଲା ଆଉ ତୋମେ ଷ୍ଟେଟ୍ ୱାଇ ସିଲେକ୍ସନ୍ ଏଟା ଷ୍ଟେଟ ୱାଇ ସିଲେକ୍ସନ୍ ହେଲାନି କି।
ହଁ ଷ୍ଟେଟ୍ ୱାଇଜ୍ ହେଲାନା।
ଷ୍ଟେଟ୍ ୱାଇ ସିଲେକ୍ସନ୍ ହେଲା ମାନେ ଆମେ କଟିଗଲୂ। ଆମେ ଯଦି ଡିଷ୍ଟିକ୍ ପ୍ରକୃତ ମୁଁ ମାଲକାନଗିରି ପକେଇଥିଲି ଜାଣିଲୁ।
ହଁ।
ମୁଁ କହିଲି କଟିକାଟି ଯାଉଚି ସେ ଆଉ ମାଲକାନାଗିରି ପ କେ କୟା ଯାହା ହବ ହବ ମୁଁ ଯେ ମାଲକାନରେ ଯେତିକି କଟଅପ୍ ଯାଇଚି ଦେଖିଲା ପଛରେ, ସେ ମୋର ତ ତାଠାରୁ ପାଞ୍ଚ ମାର୍କ ଅଧିକ ଅଛି।
ହଁ।
ହଁ କାହିଁକି ହେଲାନି କୋହୁନୁ? ସେଟା ଷ୍ଟେଟ୍ ୱାଇଜ୍ ସିଲେକ୍ସନ୍
ଷ୍ଟେଟ୍ ୱାଇଜ୍ ହଁ ଷ୍ଟେଟ୍ ୱାଇଜ୍ ନେଲା ସେଇଥିପାଇଁ ସେ ହେଲାନି ଆଉ।
ଓ ଷ୍ଟେଟ୍ ରଉଚି ଛଅଶହ ପୋଷ୍ଟ, ମନେକର ଅଛି ପାଁଶହ ପୋଷ୍ଟ। ସେ ଟୋଟାଲ ଅଲ୍ ଓଡିଶାର ଷ୍ଟେଟ୍ କୁ ରେଙ୍କ କୁ ତଳୁକୁ କରିଦେଲା। ଟାଣିଦେଲା ଟାଣି ଦେେଲା ପରେ ତା ଭିତରେ ଯିଏ ଥିଲେ ସବୁ ପଶି ପାଶି ଗଲେ।
ପଶି ପଶି ଗଲେ ହଁ ସେଇ ରିଆଙ୍କ ବେସିସ୍ ରେ ଆଉ।
ହଁ ରେଙ୍କ ବି ସେ ଯଦି ଡିଷ୍ଟିକ୍ ମନେକର ଏଇ ଡିଷ୍ଟିକ୍ ପାଇଁ ଦଶଟା ଅଛି ମୁଁ ପକେଇଛି ଦଶଟା ଭିତରେ ମୋ ନାଁ ଯଦି ଦଶଟା ଭିତରେ ରହିଲା ମୁଁ ପାଇବାକୁ ବାଧ୍ୟ। କାଇନା ଡିଷ୍ଟିକ୍ ଚଏସ୍। ହେଲା ଏଇ ସବୁ ଭୁଲ ଭାଲ ହେଲା ସପ୍ଟଆରେ ସବୁ ପାଇଗଲେ ଆଉ, ଯେ ଆମେ ପାଇଲୁନୁ ଏଇଆ ଅସୁବିଧା ଟି।
ଆଡ଼ଭାଟାଇଜମେଣ୍ଟରୁୁ ସେ ଲେଖି ଦିଏ ଏଟା ଷ୍ଟେଟ୍ ବେସିସ୍ ନା, ନା ଡିଷ୍ଟିକ୍ ୱାଇଜ୍ ସିଲେକ୍ସନ ଟା ଯିବ।
ୱାଇଜି ଆମେ ଆପ୍ଲାଏ ରେ ଗୋଟେ ଯୋଉ ଜୁନିଅର୍ ଟିଚର୍ ଡିଷ୍ଟିକ୍ ୱାଇଜ୍ ମାରିଥିଲୁ। ଫାଷ୍ଟ ପ୍ରିଫିୟମ୍ ରେ ଯୋଉଟା ଦବ ସେଇଟା ହବ କହିନଥିଲା?
ହଁଁ ସେୟା ଲେଖିଥି ଓ ଲେଖିଥିଲା ବା।
ତାପରେ କେସ୍ ହେଲା ଫେରେ ଇଏ ହେଲା ସିଏ ହେଲା ଦୁନିଆ ଲଫଡା।
ହଁ ହୁଁ,।
କଣ କରିବା ଆଉ, ଯାହା ହବ ହବ ଆଉ କଣ କରିବା।
ହଁ ଯାହା ହବ ଦେଖିବା ଏ ନେକ୍ସଟ୍ ପ୍ରୋସେସ୍ ରେ ଯାହା ସବୁ ଆସିବ ଯଦି ଜବ୍ ସବୁ ଆସିବାର ଅଛି ସେଇଥିରେ ର ଭଲସେ କରିବା ଯେମିତି ହବ ଏଇ ଏଇଥର ଆଉ, ହଉ ତାହେଲେ
ହଉ ରଖୁଛି।
ହଉ।